ହାଲୋ।
ହଁ ଲୋ ସୁମି ଭଲ ଅଛୁ ନା ନାଇଁ।
ହଁଲୋ ଭଲ ଅଛି ତୁ ଭଲ ଅଛୁ।
ହଁ।
ଆଉ କଣ କରୁଥୁଲୁ।
ନାଇଁ ଲୋ କିଛି ନାଇଁ ଅଛି। ଅଛି ତୋ କଥା ମନେ ପଡ଼ିଲି ତ
ଓହୋ ହଉ ଆଉ କଣ ରୋଷେଇ ହେଇଚି ଆଜି।
ଆମର ଆଜି ହେଇଛି ସୁମି ଆମର କଣ କହିବି କହିବିନି।
ହଁ ହଁ।
ନାଇଁଲା ଆମର ହେଇଛି ଡାଲି ହେଇଛି ଡାଲି ହେଇ ଚି ଆଉ ଆମେ ଆଳୁ ଭର୍ତା ଟିକେ କରିଦେଇଚୁ ଏଇ ବର୍ଷା ପାଗକୁ ପଖାଳ କଲେ ଭଲ ଲାଗିବନି ତ ସେଥିପାଇଁ ଭାତ ଡାଲି ଆଳୁ ଭର୍ତ୍ତା କରିଦେଇଚୁ।
ହଁ। ଆମର ବି ଆଜି ସକାଳୁ ରୁଟି ଟିକେ କରାହେଇ ନଥିଲା ଯେ କାଲି ରା ରାତିରେ ଉଠି ଟିକେ ମୁଁ ଅଟା କମ ଚକିଟିଥିଲି ତ। ଆଦି ସକାଳ ନଥିଲା ରୁଟି ପକୁଡି ଟିକେ କରାହେଲା।
ହୁଁ।
ପକୁଡି ଖାଇଲି ଆଉ ଭା ଏବେ ଭାତ ଡାଲି ଆଉ ଆଉ କଣ ବିନ୍ସ ଭାଜି କଇଲେ ବିନସ ଏଇ ବିନସ ନାଇଁ ନାଇଁ ବିନସ ନାଇଁ ବଡି ବଡି ଭାଜି ଥିଲେ ବଡି। ଓହୋ ମୁଁ କଣ କଉଚି ଆସିକି। ହଁ ଏ ଜାଣି ଥିବିନି ସେଦିନ ନା ମ ଏ ମଙ୍ଗଳବାର। ମୋ ଗୋଡ ତଳେ ସାପ ଥିଲା। କୋଉ ଗୋଡ ତଳେ ସାପ ଥିଲା ଲୋ ଝିଅ।
ହଁ ଅଞ୍ଜଳି ଫୋନ କରିଥିଲା।
ହଁ, ଫୋନ୍ କରିଥିଲା ତ।
ହଁ, ମୁଁ ବି କଥା ହେଇଥିଲି।
ହୁଁ, ଜାଣିଚ ମଙ୍ଗଳବାର ଦିନ ମୋ ମା ଆଉ ମୁଁ ହଁ।
କ କ ମଙ୍ଗଳବାର ଦିନ ତୋ ମା
ମଙ୍ଗଳବାର ଦିନ ଏବେ ମାଙ୍କର ଟିକେ ହାତରେ ଟିକେ ମାନେ ଇଏ ହେଇ ଯାଇଛି ତା ହାତ ଟିକେ। ଫଙ୍ଗାଲ ଇନଫେକ୍ସନ ଟାଇପ ର ହେଇଯାଇଛି। ହେଇଯାଇଛି। ମୁଁ ଆଉ ମାଙ୍କର ମାଆଙ୍କୁ କାହିଁକି ଇଏ ହବ ବୋଲି ମୁଁ ବାସନ ମାଜି ଦେଇ ଯାଉ ଥିଲି ହେଲା। ବେସିନିରେ ମାଜୁଥିଲି ହେଲା। ଶୁଣ ବେସନ ରେ ମଜୁ ଥିଲି ମୋର କଣ ହାଇଟ ଟିଏ ଛୋଟ ନା ବେଚନେ ଭାତ ଇଏ କଳାବେଳୁ କୁ ମତେ ଟିକେ ହଉନି ସାଇତେ। ମୁଁ କଁ କଲି ଟେବୁଲ ପକେଇ କି ବେସିନ ଆଁ ଟେବୁଲ ଉପରେ ଠିଆଇକି ବେସିନରେ ମାଜିବି ହେଲା। ମୁଁ ଏତେ ଟାଇମ ଉପଡେ ରହିକି ବାସନ ମାଜୁଚି ମା କହିଲେ ଇଏ କଣ ହେଲା ଇଏ ଆଇଲାନି ଏତେ ଟାଇମ୍ ହେଲାଣି କହିିକି ମତେ ଦେଖିଆଇଲେ ହେଲା ମତେ ଦେଖାଇଲେ ଆଉ ତାବେଳକୁ ମୁଁ ବାସନ ମାଯୁଚି ଉପରେ ଟେବୁଲ ତଳେ ସା ପ ୟଗାସ ଓଲୋ ଟେବୁଲ୍ ତଳେ ଏଟା ଥିଲା କେମ୍ ଚ୍ ମୋର ଟିକେ ଗୋଡ ରଖି ଦେଇେଥାନ୍ତି ତାହେଲେ ମୁଁ ଯାଇଥାନ୍ତି ଆଉ। ଇସେ ଏଆ ଆଉ ଯିଏ ସାପ କଲର ଯୋଉ ଗ୍ରୀନ କଲର ଯୋଉ ଶାଗୁଆ କ ପ ନାହିଁ ଯୋଉ ବିଷ ବେଶୀ କହୁ ନାହାନ୍ତି। ସେଇଟା ଥିଲା। ଯଉ ଉଡ଼ି ଉଡ଼ି ମାରଚି କହୁଚନ୍ତି ଉଡ଼ି ଉଡ଼ି ମାରଲ ଏ ମାରୁନି ମତେ ଚିତିନାଗ କୁଅନ୍ତି ଏଡୁଦା ବଦୁଦା ହେଇ ଗନି ନା ସେଇଟା ଥିଲା ମା ଦେନ୍ ଏମାନ ପୁରା ଅ ବହୁତ ହିଂସ୍ର ଜିନିଷ କରିଚ ତା ସେଇଦା ଅଧିକ ମୁଣ୍ଡରା ଅଡରା ଅଡର ଲାଗୁଚିତ
ହୁଁ ହୁଁ ହୁଁ। ହୁଁ
ସେଇଟା ଥିଲା ବାପ ରେ ମୋ ଦେଖିଲେ ମା ମୁଁନା ସାପ ସାପ ସାପ କହିକି ମୁଁ ଯଦି ମୁଁ ଯଦି ଟିକେବି ଜାଲୋ ହେଲେ ସେ ସାପ ଉପରେ ପଡ ପଲି ମା ମତେ ଝିଙ୍କି ଆଣିଲେ ଆଉ। ମୁଁ ତ ଜାଣଚି କେମିତିଟା ଟିକେ ହେଲେ ଓ ଟିକେ ହେଲେ ପଡିଯିବି ଖାଲି। ଆଉ ମତେ ମା ଝିଙ୍କି ଆଣିଲେ ଯେମତି ମୁଁ ବଞ୍ଚିଗଲି ତା ପରେ। ମୁଁ ତାପ ସେ ସାପ କେଡିଟା ହୋଇଥିଲା କି ତଗ ହାତଟେ ହବ ଆମର। ଆଉ ଏଡେ ବଡ ହାତ ଟା ହବ ମୁଁମୋ ମୋର ସେଲି ସେଦିନ ସେ ଦିନ ଉଦ୍ ରାତି ଯାକ ମତେ ଖାଲି ମତେ ଏବେ ବି ସେ ଆଉ ମୋ ମୁଁହକୁ ମୁଁହକୁ ମୁହିଁକୁ ସେଇଟା ଆଗେ ଦେଖା ଯାଉଚି। ମୁଁ ଆଉ ସେଦିନ ମୁଁ କହିଲି ହାତ ଥରେ ଆଉ କଣ ସେ ଦିନ ଖାଲି ରାତି ଯାକ ସଖାଳେ ଯେ ମୋର ଖାଲି ହାତ ଗୋଡ ଥର, ଥର, ଥର, ଥର, ଥର, ଥର ହଉଥିଲା। ବେଲି ବିପି ଗୋଟେ ଲୋ ହେଇଗଲେ ଯେମିତି ହଉନି ସେମିତି ହଁ ଓ ମୁଁ ମାଆ ମୁଁ ଭାବେ ଏକ୍ସପିରିଏନ୍ସ କଲି ସେଟା। ମୋର ଏମତି ଏତେ ପ ମୁଁ କେବେ ମତେ ହିଂସ୍ର ଜନ୍ତୁ ମତେ ବଡ ଇଓଲୋ ମା ମତେ ବଡ଼ ଡର। ମୁଁ କେବେ ମୁଁ ମାନେ ସେମାନେ ମୋଠୁ ଯେତେ ଦୂରରେ ରହିବେ ମତେ ସେତେ ଭଲ। ଜୁ ସିନା ପଳେଇବୁ ଜୁ ରେ ଦେଖ ଖିଦବୁ ଚିଡିଆଖାନା ଗଲେ ଚିଡିଆରେ ସେମାନେ କଣ ଭିତରେ ଖାଉଛନ୍ତି ଏ ମା ନମସ୍କାର ଆ ବୋଉ କୋହୁଚି ଫୋଟୋ ଉଠଉଥଲୋ ଫୋଟୋ ଉଠେଇଥିଲୁ। ମୁଁ କହୁଚି ହଁ ଫଟୋ ମୋର ହାତ ଗୋଡ ଥରିକି ଥିଲା ମୁଁ ମୁଁ ମୁଁମୋ ଛାତି ଜାଣିଚୁ ପୁରା କେମିତି ହେଇଯାଇଥିଲାଣି ପୁରା। ଏମିତିରେ ତ ଏ ମୋର ସେ ମୋର ବୁଦ୍ଧି ଯେ ଏଡି ପୁରା ଡରୁଆ ବୁଦ୍ଧି ନାଇଁ ମୋର। ଆ ମୁଁ ମୁଁ ଜଣେ ଥିଲେ ମୁଁ ଜଣେ ଦେଖିଥାନ୍ତୁ ମାନେ ମୁଁ ସେନ୍ସ ଲେସ୍ ହୋଇଯାଇଥାଏ। ମୋର ଆଉ ମା ଥିଲେ ବୋଲି ମତେ ଝିକ ଆଣିଲେ ନା ମୁଁ ନହେଲେ ମୁଁ ପୁରା ସେନ୍ସଲେସ୍ ହେଇଯାଇ ଥାନ୍ତି। ସେଇଠି ଦେଖିକି ମୁଁ ସେଠି ପୁରା ଥରମର ହେଇଯାଇଥିଲି। ମୋର ସେ ଗୋଡ ତଳେ ଦେଖାଯାଉନି ମୋ ଏମିତି ପୁରା ଫ୍ରିଜ ହେଇଯାଇଥିଲି ମୋ ମୁଣ୍ଡ କାମ କରୁନଥିଲା। ମୁଁ ଯାଇଥାନ୍ତି ଦଶ ଦିନ ଆଇବାକୁ ପଡିଥାନ୍ତା ଦିନେ।
ହି ହି ହି ହି କାହିଁକି ଶୁଭ କଥା ଗୁଡାକ କହୁଛୁ କହନା।
ଆରେ ଆରେ ତୁ ବି ଆରେ ତୁ ବି ଶିଖି ଗଲୁଣୁ।
ହଁ କଣ କରିଥିଲେ ଶୁଣେ ଅଞ୍ଜ ଅଞ୍ଜଳି ଅଞ୍ଜଳି ଥରେ ସିଏ ତାର କଣ କୋହୁଥୁଲା ତାଠେ ତା ଦେହରେ ପଡିଗଲେନି ସେତେବେଳେ ବସିକି କଣ କରୁଥୁଲା ସାପ ପଳେଆଇଲା ହଁ।
ହଁ ଲୋ ତାର ସେ ମେକପ ବକ୍ସରୁ କଣ ଗୋଟେ କାଢୁଥିଲା। ଏ ମାଆ ମୁଁ ଧରିଥିଲେ ମୁଁ ସେଠି ଏକା ଏମତି ସେ ପୁରା ମାନେ ମୋର ହୋସ୍ ପଳେଇଥାନ୍ତା। ମୁଁ ସେନ୍ସଲେସ୍ ହେଇଯାଇଥାନ୍ତିଣି ସତ କଥା। ମୁଁ ନା ପାରିବିନି ଭାଇ। ମୋ ମୋର ନାଇଁ ସେଟା ମୋର ସେତିକି ବି ଜୀବନ ନାଇଁ ଫଟୋ ଉଠେଇବ ସେତା ସେଟା ଦେଖିକି ମୋର ନାଇଁ ମୁଁ ଯୋଉ ଆମେ ଯେ ଯାଇନଥିଲୁ କିଲୋ ସମ୍ବଲପୁର ଯୋଉ ଚିଡିଆଖାନା ଯାଇନଥିଲୁ ସେ ଚିଡିଆଖାନା ଭିତରେ ସାପ ଥିଲା ସେ ଚିଡିଆଖାନା ଭିତରେ ସେ ଯୋଉ ବଡ ବଡ ସା ପ ନ ଥାଉଚନ୍ତି ସେଇଟା ଥିଲା ମୁଁ ସେ ଭିତରକୁ ପଳେଇ ଥିଲି ମୁଁ ସେରା ତ ସାପରାକ ଅଛନ୍ତି ବୋଲି ହେଲା ମୁଁ ସେ ଭିତରୁକୁ ପଳୋଉଚି ମୁଁ ଖା ଏ ତାପରେ ସେଟା କଣ ଗ୍ଲାସ ଯାକ ପଡିଚି କିନ୍ତୁ ଏମତି ଲାଗୁନି କି ସେ ଗ୍ଲାସ ନ ପଡିଲା ଭଳିଆ ଲାଗୁନି ସେ କେମତି ଗୋଟେ ଦେଖାଯାଉନି। ବାପରେ ମୁଁ ତ ଯାଇକି ଭିତରୁକୁ ମତେ ଖାଲି ଏମିତି ଲାଗିଲା ଚାରିଆଡୁ କଣ ଗୋଟେ ରଙ୍ଗି ରଙ୍ଗି ରଙ୍ଗି ରଙ୍ଗି ଆଉ କୋଉ ଭଳିଆ ଲାଗିଲା ମତେ ସେ ଭିତରକୁ ଗଲାବେଳୁ ମୁଁ ସେ ବାହାରକୁ ବାହାରିଲା ବେଳକୁ ମତେ କେମତି ଲାଗି ଯାଇଥିଲାଣି। ବାପରେ।
ହୁଁ ହୁଁ।
ମୁଁ ଚିଡିଆଖାନା ଯାଇକି ଡରି ଯାଇଥିଲି। ଆଉ ସେ ସାପକୁ ମତେ ଏବେ ବି ମନେ ପଡୁଛି। ମତେ ସାପ ଫାପ ଦେଖିଲେ ମତେ ତ ମନ ରହି ଯାଉଚନ୍ତି ମୁଁ ଯାଉନାହାନ୍ତି ମୁଣ୍ଡରୁ। ତୁ ଦେଖିନୁ କେବେ ସାପ?
କଣ ହେଲା ସୁମୀ?
ତୁ ଦେଖିନୁ କେବେ ସାପ ସାପ କେବେ ଦେଖିନୁ?
ନାଇଁ ଭଗବାନ କୃପାରୁ ମୁଁ ଶାନ୍ତିରେ ଅଛି ଆଉ ସେ ସବୁ ତମେ ଶୁଭ କଥା ପାଟିରେ ଧରନି।
ଏ ବାପରେ।
ଭଗବାନ ଶିବ ଭାବିଛନ୍ତି ଇଏ ଇଏ ମରିଯିବ ସେଥିପାଇଁ ଭ ଭଗବାନ ମତେ ସବୁ ଜିନିଷରୁ ଦୂରରେ ରଖିଚନ୍ତି ହେଲା।
ଭଲ କଥା। ମୁଁ ନାଗ ସାପ ଦେଖିଚି ଲୋ ମା କଳାଟା ମୁଁ ଇଏ ବି ଦେଖିଚି ଚିହ୍ନ ଦେଖିଚି। ସେଇଟା ବି ଦେଖିଚି ସବୁ ଦେଖିଚି ଗରୁଡ ଗରୁଡ ଗରୁଡ। କେହିବେନି ସେ ତାଙ୍କ ନାଆ ଧରିବା କଥା ନାଇଁ ସେଟା ମୁଁ ଧ
ନା ଧରାଯାଏ।
ହୁଁ ସେଜାକୁ ବି ଦେଖି ଏ ମୁଁ କହିଲି କହିଲି ପା ଭାତ, ଡାଲି, ଆଳୁ ଓ ବଡି ଭଜା କରାହେଇ ଥିଲା ଅମର ଗୋଟେ ନୁଆଁ ବାଡ଼ି ଆଣା ଚି ବଢିଆ ଲାଗୁଛି।
କି ବଡି ଲୋ ଜାଣିଥିବି କହ।
ସେ ଗୋଟେ ଆଶୀର୍ବାଦର ବଡି ଆଶୀର୍ବାଦର ବଡି ଦଶ ଟଙ୍କିଆ ପକେଟରେ ହେଲା ବିନି ହେଲା ସେଇଟା ଆଣିବୁ ଶୋୟା ଆ ସେ ଯାକ ବଢିଆ ଟେଷ୍ଟ ହୋଉ ସେ ଛୋଟିଆ ଛୋଟିଆ ଜାକ ଥାଏକି ନାଇଁ? ସେଟା ବେଶୀ ବେଶୀ ଟେଷ୍ଟ ହୁଏ ସ୍ଵାଦ ଅଧିକ ଆସେ ତାର।
ହୁଁ।
ହୁଁ ଆଉ କଣ ରୋଷେଇ କରୁଛୁ କହିଲୁନୁ କହିବିନି କହିଲୁ।
କହିଲ ପା ଭାତ, ଡାଲି, ଆଳୁ ଭର୍ତା ବୋଲି।
ଓ ଆଳୁ ଭର୍ତା ମି ଭଲ। ହୁ ଆଉ କଲ୍ୟାଣୀ ଭଲ ଅଛେ
ହଁ ଭଲ ଅଛିଲ ତୁ ଜାଣିଛୁ କି ନାଇଁ ସେ ଯ ଆମର ଗୋଟେ ସାଙ୍ଗ ଜ୍ୟୋତି। ତାର ବାହାଘର ହ ତାହା
ବାହା ହେ ବାହା ହେଲା ନା ବାହାଘର ଅଛି କେବେ -କେବେ।
ବାହାଘର ଆଠେରେ ଅଛି।
ଏଇ ଆଠ।
ହଁ କଣ ହେଲା?
ହୁଁ, ହୁଁ।
ନାଇଁ ଲ ଅ ନାଇଁ ତୁ ହେଇ କଥା କଥା ହେଲେ ପଚାରିବୁ ଏବେ ପଚାରନା ଯଉଟା ଜାଣିନେ ସେଟା ସେଠି ପଚାରିବୁ। ହେଲା। ତୁ ଯୋଉଟା ଜାଣିନୁ ମତେ ସେଠି ପଚାରିବୁ ଏବେ କିଛି ବି କହନା। ହଁ।
ନାଇଁଲ ଏପଟେ ଆଉ ଗୋଟେ ସାଙ୍ଗ କୁ କହୁଥିଲେ ରାନୀ ବୋଲି ସେ ପଚାରୁଥିଲା ତ ଜତି କିଏ ବୋଲି। ତ ମୁଁ କହୁଥିଲି ଯେ ଜାଣିଛୁ ସେ କଲ୍ୟାଣୀ କୁ କହିନି ମୁଁ ଯିବିନି।
କଣ କଲ୍ୟାଣୀ କହିନି।
କଲ୍ୟାଣୀକୁ ସେ ବାହାଘର ପାଇଁ କହିନି ଦେଖେ ଲତା ସହିତ ସାଙ୍ଗ ହଉନଥିଲା ସେ କହିଲା ଅଞ୍ଜଳି କଲ୍ୟାଣି ମୁଁ କହିଲେ ତ ଗୋଟେ ସମସ୍ତେ ଓଲଡ ଟୁ ଓଲଡ କିଏ ନ ଜାଣିଛି ବୋଲି ନାଇଁ କ ସିଏ ରୋଜା କୁ କହିଲା ଶୀତଲ କୁ କହିଲା ଅଞ୍ଜଳି କୁ କହିଲା ମତେ କହିଲା। ଶୁଣେ ହାଁ ତାପରେ କଲ୍ୟାଣୀକୁ କ ନା କଲ୍ୟାଣ ଅଞ୍ଜଳି ତ ଯିବନି କାହିଁକି ନା ଅଞ୍ଜଳି ମାନଙ୍କର ଏବେ ଭୋଜି ଗଦା- ଗଦା ପଡିଛି।
ନାଇଁ ଆଉ ଏମାନେ ରୋଜା ମତେ ଲାଗୁଛି ରୋଜା ଯାଇପାରେ।
ରୋଜା ଯିବ ରଜା ଯିବ ଶୀତଳ ଯିବ ହେଲେ ଲତା ଯିବ ହୁଁ ଯେ ମତେ ସେମାନେ ଯିବା କହୁଛନ୍ତି ହେଲେ ମୁଁ କଲ୍ କଲ୍ୟାଣୀ ଯିବନି ମାନେ ମୁଁ ଯିବିନି ଅଞ୍ଜଳି ଜଣେ ଯାଇଥିଲେ ବି ମୁଁ ଯାଇଥାନ୍ତି। ଅଞ୍ଜଳି ଯିବ ନାଇ କଲ୍ୟାଣି ଯିବ ନା ମୁଁ ଯିବିନି। ହେଲେ ବି ମୁଁ ଜ୍ୟାତିକୁ ମେସେଜ କରିଥିଲି ତମେ ଭୁଲି ଯାଇଛ ଆଉ ତାକୁ କୁହ ଆମେ ଭୁଲି ଯାଇଥିବ ଏମିତି ସେମିତି ବୋଲି। ହେଲେ ବି ସିଏ ନାହିଁ କି ହୁଁ କଲ୍ୟାଣୀକୁ କହିନି ମୋର ମେସେଜ ତିନି ଦିନ ହବ ଦେଖିନି ଜାଣିଛୁ ତ ନ କହିଲେ ମୁଁ ଯିବିନି। କଲ୍ୟାଣି ଯିବନି ମୁଁ ଜାଣିଚୁ ବ୍ୟସ୍ ଆରେ ବ୍ୟସ୍ତ କଣ ଶୁଣେ
କଣ ବ୍ୟସ୍ତ ନାହିଁ ଏତେ କଣ କେତେ କାମ ଥିବ।
ହଉ ହଉଲୋ ତୁ ତାଜାଗାରେ ରହିଲୁ ଭାବିଲୁ ଏବେ ନା ତୁ ଏବେ ଅଞ୍ଜଳି କୁ କହିବୁ ମତେ କହିବୁନୁ କି ହଁ ହଁ।